ଆଉ ଆଉ କଣ କରିବା।
ଅ ଆଉ ଘରେ ଟେ ହଁ ବା
ବର୍ଷା ହଉଛି ଆଉ ବସିଛୁ ଆଉ ବର୍ଷା ଗୋଟେ ଲାଗି ଧରି କିଛି ଆଉ କମି ଯାଇଥିଲା ପୁଣି ଫିରି ଫିରି ଫିରି ଫିରି ହେଇକି ପୁଣି ପକେଇଲାଣି ଜୋରେ।
ହଁ ହଁ ହଁ।
ହୁଁ। ହ
ତମ ଝିଅ କଣ କରୁଛି?
ମୋ ଝିଅ ସେଇ ଘର ଖେଳୁଛି।
କେତେ ବର୍ଷ ହେଲାଣି ଝିଅକୁ।
ଅଢ଼େଇ ବର୍ଷ ହେଲାଣି ଆଉ।
ଆଉ କଣ କେମିତି ଖାଇବାକୁ ତାକୁ ଦଉଛନ। ଖାଇବାକୁ
ସେ ଖାଇବ ଛତୁଆ ସ ପଖାଳ ତା ଖାଉ ନାହିଁ ଏତେ। କହିବ ମୁଁ ଖାଇବି ଦେଖିଲା ବେଳକୁ ଖାଇବନି କିଛି, କିନ୍ତୁ ସବୁ କଥା କହିବ ମୁଁ ଖାଇବି।
ହଁ ବା ଛୁଆ ସେଇଟା ସବୁ କହିବେ ହ ଆଁ କରିଦେବେ ହୁଁ। ତାପରେ।
ଖରାବେଳେ ଖାଇବ ଡାଲି ଆଉ କିଛି ଖାଇବନି ଭାତ, ଡାଲି ସେଟା ଆଉ କିଛି ଖାଇବନି ଖାଇବ ନହଲେ ଚିକେନ୍। ଟିକେ ଖାଇବ। ମାଛ ଏ ଭଜା ଭୁଜି। ପରିବା ପ ରଖୁ ଆଉ ସନ୍ଧ୍ୟାବେଳେ ସେଇ ଛ ଛତୁଆ ରାତିରେ ଖିର।
ନା ଯୋଉ ଛତୁଆ ଟା ଦଉଛ ତମେ ଛପ ଛତୁଆ ଟା ଯୋଉ ଦଉଛ ଛତୁଆ ଦବା ଅନୁସାରେ ତମେ ପାଣି ଠିକଠିକ ଟାଇମରେ ଦଉ ଛତୁ ଯଦି ଗୋଟେ ଚାମଚ ଖାଇବ ପିଲା ଦ ଶ ଚାମଚ ପାଣି ପାରି ପିଇଲେ ଯାଇକି ଛତୁଆ ଟା ତାର ମାନେ ଇଏ ହବ। ରହଲେ ସେ ଛତୁଆ ଟା ଫୁଲିବନି ଛୁଆଙ୍କର କଣ କହିଲ ଖାଇବା ଟା କମେଇଦବ, ଯଦି ଛ ତମେ ଦେଲ ଅଧ ଗ୍ଲାସ ଛତୁଆ ଦେଲ, ତ ଅଧ ଗ୍ଲାସ ଛତୁଆ ଦେଲ ଯଦି, ତାକୁ ଦବ ଖାଇସାରିଲା ପରେ ପାଣି ପିଇବ ମାନେ ଅଧ ଗ୍ଲାସ ତ ଜାଗାରେ ଯେତିକି ସମୟ ଖାଇବାର ତାର ରହିଲା ବ୍ୟବଧାନ ରହିଲା ସେତିକି ସମୟ ଭିତରେ ତମେ ତାକୁ ଦୁଇ ତିନି ଗ୍ଲାସ ଖଣ୍ଡେ ପାଣି ଦେଇ
ହୁଁ ଖାଲି ପାଣି ପିଇବ। ହଁ ସେ ଖାଲି ପାଣି ପିଇବ ଆଉ।
ପାଣି ଟା ଦବା ଆଉ ଦି ଟାଇମ ଛତୁଆ ଦବନି।
ହଁ ସେ ଖାଉନି ଆଉ କିଛି ଆଉ ନହେଲେ କେତେବେଳେ ସିମେଇ ଫିମେଇ ହେଲେ
ନାଇଁ ନାଇଁ ତମେ ଗୋଟେ କାମ କରୁନ ଦଲିଆ ଯୋଉ ମିଳୁଚି ଦଲିଆକୁ ଗୁଆଘିଅରେ କିଣି ଆଣିବ ଗୁଆଘିଅରେ ଭାଜି ଦବ ରୁଚିର ଗୋଟେ ଦଲିଆ ଆସୁଛି ତା ଗୁଆଘିଅରେ ଭାଜି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ପୁରା ଗୁଣ୍ଡ କରିଦବ। ଗୁଣ୍ଡ କରିଦେଇକି ତାକୁ ଦି ଚାମଚ କି ତିନି ଚାମଚ ଦେଇକି ତା ଦେହରେ ପାଣି କ୍ଷୀର ଦେଇକି ଫୁଟ ଫୁଟେଇ ଦବ ଫୁଟ ଆଉଟି ଦେଇକି ଲାଷ୍ଟ ବେଳକୁ ଟିକେ ଗୁଡ ପକେଇଦବ। ଓହ୍ଲେଇବାକୁ କିଛି ସମୟ ଥିବ ମାନେ ହେଇ ସାରିଲା ପରେ ଗୁଡ ପକେଇଦବ ତାକୁ ସେଇଡ଼ା ଦିଅ। ସେଇଟା ଟାକୁ ଟିକେ ସ୍ଵାଦ ଲାଗିବ ସେ ଖାଇବ ତାପରେ ଡେଲି ସେଇ ଜିନିଷ ଟା ଖାଇବାକୁ ଦେଲା ବେଳକୁ ସେ ସ୍ଵାଦ ବି ତାକୁ ଭଲ ଲାଗୁନଥିବ ବେକାର ଲାଗୁଥିବ ସେ ଖାଇବନି। ଆଉ ଯୋଉ କହୁଛ ପରିବା ଖାଉନି ତାକୁ ଗୋଟେ କାମ କରିବ କରିବ ଆ ଯୋଉ ସବୁ ପ୍ରକାର ପରିବା
ହଁ।
ଖେଚେଡି କରିଦବ। ଉଷୁନା ଚାଉଳ ମସୁର ଡାଲିକି ନହେଲେ ବୁଟ ଡାଲି ତା ଦେହରେ ସବୁ ପ୍ର ସବୁ ପ୍ରକାର ସବୁ ପକାର ପରିବା ପକେଇବେ ଆଁ ଖେଚେଡି କର
ହଁ ନେଟୱାର୍କ ପାଉନି ତ କ୍ଲିୟର କଥାଟା ଶୁଭୁନି।
ଅ ହଉ ଖେଚେଡି କରିକି ତାକୁ ଟିକେ ଖାଇବାକୁ ଦିଅ। ଦେଖିବ ସିଏ ସେଇଟା ଟିକେ ଟିକେ ଯଦି ମି ଟିକେ ଟିକେ ମିଠା ଲାଗି ବ ତାକୁ ଟିକେ ଭଲ ଲାଗିବ ଖାଇବା ପାଇଁ।
ହଁ ଦେଖିବା ଆଉ ହଉ ଦେବା ସେମତି ନହେଲେ କରିକି ଆଉ। ଏ ଛୁଆ କଣ ଖାଉଛି? ଡାଲମା ହେଲେ ମୁଁ ଖାଇବନି
ଡାଲମା ତମେ ତାକୁ ଦେଖେଇକି କାଇଁ ଦବ। ତମେ
ଡାଲମା ହେଲେ ନା ଦେଖେଇକି ନୁହେଁ ଚକୁଡିକି ଦଉଛି ଯୋଉ ଭାତ ତାରେ ସେ ଡାଲମାଡା ପରିବା ଦେ ପରିବା ଇଏ ହେଲେ ଖାଇବନି ଡାଲି ହେଲେ ସେ ତାକୁ ଖାଇବ ଆଉ ଡାଲି ସବୁ ପ୍ରକାର ଡାଲି ଖାଇବ।
ଛୁଆଙ୍କୁ ଆଉ ଚିକେନ ଦ ଝିଅ ଛୁଆ ଖାସ କରି ତାଙ୍କୁ ଚିକେନ ଦବନି ସେଥିରେ ଯୋଉ ହରମୋନ ଇଜେ ସନ୍ଧ୍ୟା ହଉଛି? ଆଜିିକା ଦେଖୁଛ କେତେ ହର ଇବାଲାନ୍ସ ପାଇଁ କେତେ ଦେହ ଖରାପ ହଉଛି ସେଇଟା ଚିକେନ ଟା ଟି ଟିକେ ଅଭେଟ କରିବ ମାନେ ଚିକେନ ଟିକେ ଦୂଇକି ରଖି
ସିଏ ଏମତି ମାନେ ଚିକେନ ଟା ସେତେ ଖାଉନି ଅଣ୍ଡା ହେଲା ଅଣ୍ଡା ଟିକେ ଖାଏ। ଚିକେନ ହେନ୍ତି। ଟିକିଏ ଅଛି।
ମାନେ ଧର ଦେଖ ଛୁଆ ଟା ଖାଇଲେନି ଆ ଦେଖ ଛୁଆ ଏଇନା ଖାଇଲେନି ମାନେ ଗୋଟେ କଥା କହୁଛୁ ତୁ ତୁ ଯିଏ ଏଇନା ଖାଇଲାନି ତୁ କଣ କରିବୁ କଲୁ ଏଇନା ଦେଇଦେଲୁ ତା ଦଶ ପନ୍ଦର ମିନିଟ ପରେ ଆଉ ଟିକେ ତାକୁ ଦବୁ ନହେଲେ ଅଧଘଣ୍ଟା ପରେ ଦବୁ ଆଉ କି ନାଇଁ ମୋ ଝିଅ ଖାଇଲାନି ମୁଁ ପୁଣି ଦଶଟାରେ ଖାଇଲାନି ତ ତାକୁ ଗୋଟେରେ ଖାଇବାକୁ ଏକାଥରେ ଦେବି ସେମିତି ଦେଲେ ହବନି ଛୁଆଙ୍କ ପଛରେ ତମେ ନ ଲାଗିଲେ
ଛୁଆଙ୍କ ପଛରେ ଦଣ୍ଡାଗଲେ ସେ ହେବେନି ତ ତାପରେ ସେ ଟିକେ ଟାଇମରେ ଆମକୁ ହେବା ଦରକାର
କଠେ
ଛୁଆ ପିଛା ଲାଗିବା କ ଟାଇମ ଦରକାର ବା ଆଉ ହୁଁ।
ମୋ ପୁଅ ଖାଇଲା ବେଳକୁ ମୋ ପୁଅ ମାନେ ତିନି ବର୍ଷ ବେଳକୁ ବୋଧେ ତା ମାନେ ସେ ସ୍କୁଲ ଗଲା ମାନେ ଖାଇବା ସେଠି ସବୁ ଜିନି ସମସ୍ତେ ଖାଇବା ଦେଖିକି ସେମାନେ ଆଉ ତାର ଏତେ କିଛି ନଖରା ମାନେ ବାହାର କଲାନି ଖାଇଲା। ନହେଲେ ମୋ ପୁ ତୁରା ଝଆାରୀ ଦି ଜଣ ତା ଆଗରେ ନାଚିବେ ମୋ ଯା ତାକୁ କାଖିରେ ଧରିବେ ମୁଁ ପଛପଟେ ଠିଆଇକି ତାକୁ କୁଆଇଦେବି। ଭାତ ଖାଉ ସେ ଦଲିଆ ଖାଉ କି ଓଟସ ଖାଉ କି ସ ଯାହା ବିି ଖାଉ ରୁଟି ବି। ଆଉ। ମାନେ ଆମେ ଆଗ ତା ଖୋଇଦେବୁ। ପୁରା ଦାଣ୍ଡରେ ବୁଲୁଥିବୁ। ମତେ ଦାଣ୍ଡରେ କେ କିଏ ଦେଖିନଥିଲଥିଲେ ମୋ ପୁଅ ହେଲା ପରଠୁ ମୁ ପୁରା। ଖହ ଦାଣ୍ଡରେ ଏପଟ ସେପଟ ନହେଲେ ତାକୁ ଗାଡି ରେ ବୁଲଉଥିବେ। ଗାଡିରେ ବୁଲଉଥିବେ ସେ ଥରେ। ଖାଇଦବ ପୁଣି ବୁଲିକି ଆସିବା ତା ପାଟରୁ ସ ପୁଣି ଥରେ ଖାଇବ ସେ ମାନେ।
ପୁରା ଛୋଟ ଛୁଆ ବେଳେ ତାକୁ। ତୁ ଛୋଟ ଛୁଆ ବେଳେ। ଖୋଇବି ମାନେ ପୁରା ଅଲଗା ପ୍ରକାର। ଘରେ କାନ୍ଦିବ ଘରେ ପୂରେଇକି ଗୋଡରେ ଚାପିକି ତାକୁ। ହୁଁ।
ସେମିତି ଖୋଇଲେ ତ ଛୁଆ କାନ୍ଦିବେ ଆଉ ସେଇ ଯୋଗୁ ତ ମୁଁ ତ ଘରେ ମତେ। ତ ସମସ୍ତେ କହିଲେ ଘରେ ଘରେ ଦେ ଖାଇବା ପାଇଁ ଛୁଆ ଖାଇଲେ କାହା ଦୁଷ୍ଟ। ପଡିବନି କଣ ଦେହରେ ଲାଗିବ। ମୋ ପୁଅ ଜମା ଖାଇଲାନି ତାକୁ ବାହାରକୁ ନେଇକି ଆମେ କହିଲୁ।
ହୁଁ। ଖୁଆ ଜବରଦସ୍ତି ଘରେ ପୁରେଇକି ଖୁଆଏ। ନହେଲେ ଖାଇବନି ଛୁଆଙ୍କୁ ଦେଖ।
ମୁଁ ସେମିତି ମୋ ପୁଅ ଖାଇବନି ମୋ। କ ହେଲେ ବାର ଲୋକ। ଲୋକଙ୍କ ସମ ଦାଣ୍ଡରେ ସମସ୍ତେ ଯେତିକି ଅଛନ୍ତି।
ନା ସେଇ ଦୃଷ୍ଟି ପାଇଁ ନୁହେଁ ସେ କିନ୍ତୁ। ତାର ଦୃଷ୍ଟି ପାଇଁ ତାକୁ ସେମିତି କୁହ ନା କିନ୍ତୁ ଇଏ। ସେ ପାଇଁ ସେ ଖାଏନି ବୋକି ତାକୁ ଖୁଆଏ ଘରେ ଭିତରେ ପାଇକି।
ନା ଆମର କଣ କିଲ ପୁରା ସାହି ଭିତରେ ଘର ଟା ନା ମାନେ ଘର ଆମ। ଆମ ଘର ଖୋଲିବ ମାନେ ଲୋକ ତ ଇଏ ମୋ ପୁଅକୁ ମାନେ ମୋ ପୁଅ ସାଙ୍ଗେଆ କିଏ ଛୁଆ ନଥିଲେ ନା। ତାକୁ ସମସ୍ତେ ଧରିବେ ତ ସେ। ସମସ୍ତଙ୍କୁ ଦେଖିକି ସମସ୍ତେ ଖେଳେଇ ଦେବେ ଟିକେ ହସେଇ ଦେବେ।
ହଁ ହଁ ତମେ ତ ଖାଇବ ଆଉ ହୁଁ।
ଖାଇ ମାନେ ସେ ବହୁତ ମାନେ ତାକୁ ମାନେ ସମସ୍ତେ ହଇରାଣ ସମସ୍ତେ
ଛୁଆ ଆଜିକାଲି ଆଜିକାଲି ଛୁଆ ମାନଙ୍କୁ ଖୋଇବା ଟା ଭାରି କଷ୍ଟ। ହଁ।
ଏବେ ହେଲେ ଟିକେ ଏବେ ହେଲେ ଟିକେ ସେ ଜାଣିବାର ହେଲା ପରଠୁ ମାନେ ଏବେ ବି ମୁଁ ଯୋଉ ଘରକୁ ଯାଇଥିଲି। ମୁଁ ତାକୁ ବା ଡେଇବି ଯେୋ ଭାଇ ଏରିକ ଦୌଡିକି ଆସିବେ ଭାରି। କଣ ପାଇଁ ତାକୁ ଏତେ ଜୋରସେ ବାଡଉଛୁ। ସେମାନେ ପାଟିରେ ପୂରେଇକି ଏମିତି ଆତୁମ୍ବା ଭଳିଆ ପୁରା
ଇଏ କଲା ବେଳକୁ ସେ ତାକୁ କାହିଁ ବାଡଉଛୁ। ତାକୁ କାଇଁ ଏମିତି ସେଇଏ ହଉ ହଉଛି ଏ ଦେଖୁନା ବର୍ଷା ପାଣିରେ ଖେଳୁଛି।
ଏଇ ନାଇଁ ବେଶୀ ନାଇଁ ମ ଏଇ ଯୋଉ ଋତୁ ପରିବର୍ତ୍ତନ ପାଇଁ ଥଣ୍ଡା ହେଇଯିବ। ତାପରେ ଏପାଣି ସେ ପାାଣି ଧରିବ ଯେ ପୁଣି ଦେହ ବେଶୀ ଖରାପ ହବ। ଏଇପା ଏଇ ଟାଇମ ଟା ଖରା ମାନେ ଖ ଖରା ଗଲା ନା।
ପୁଣି ହଇରାଣ ମାନେ ଏଇ ଟାଇମ ଟା ଛୁଆଙ୍କୁ ଟିକେ ବେଶୀ ଜଗିବାକୁ ପଡିବ। ପୁଣି ପୁଣି ଶୀତ ଶୀତ ବର୍ଷା ଟିକେ ଜଗିବାକୁ ପଡ଼ିବ। ପୁଣି ଶୀ ଶୀତ ଦିନକୁ ଖରା ଦିନକୁ ଟିକେ ଜଗିବାକୁ ପଡିବ। ଏଇଟା ଛୁଆଙ୍କ ପାଇଁ ବ ଖାଇବା ମେନ୍ ଖାଇବା ଟେନସନ୍ ଆଉ ଏଇଟା ତ ଭାରି ଟେନସନ ଛୋଟ ଛୁଆ ଯେ
ହଁ ପା ଛୁଆଙ୍କୁ ଖାଇବା ଇଏ ଟା ହଁ ହୁଁ ହାତରେ ନ ଖାଇଲା ପର୍ଯ୍ୟନ୍ତ ସ୍କୁଲ ଗଲା ଠୁ ହାତରେ ଖାଇଲାଠୁ ଟିକେ ମଣିଷ ଫ୍ରି ହବ।
ଚାରି ବର୍ଷ ଚାରି ପୁରୀ ଗଲାଣି ସି ଆଜି ପର୍ଯ୍ୟନ୍ତ ଭାତ ଖାଇସିକିନି।
ହୁଁ ଛୁଆ ତ ଆଜିକାଲି ଏବେ ଏବେ ଛୁ ସ୍କୁଲରେ ଖାଇ ଦୋଉଚି।
ସ୍କୁଲ ରେ ଖାଇ ଦୋଉଚି ସ୍କୁଲରେ ଯଦି ଖାଇବା ଟାଇମ ରେ ତୁ ଯିବୁ ଡାକିବୁ କି ନାଇଁ ପୁଅ ଆସେଭାରି ଘରକୁ ଯିବାହିରି ମୁଁ ଆସିବିନି ମୁଁ ଖାଇ ସାରିବି ଆସିବି। ଘରେ ତାର ସ୍କୁଲରେ କଣ ଟାଇମ ମାନେ ଆଠଟା ପନ୍ଦର ରୁ ନଅଟା। ନଅଟା ଯାଁକେ ଖାଇବା। ଟାଇମଟା ସେଇ ଟାଇମ ଭି ତରେ ସେ ଖାଇବେ ତ ସବୁ ଛୁଆ ଥିବେ ସେ ସବୁ ଛୁଆଙ୍କୁ ଦେଖିକି ଖାଇଦବ। କିନ୍ତୁ ଘରେ ଏତେ ନଖରା।
ଛୁଆ ଖୁସି ହେଇକି ସେଇଟା ଖାଇଦୁଅଁନ୍ତୂ।
କାରଣ ଦେଖେନା ସବୁ ତା ବୟସର ପିଲା। ତା ବୟସର ପିଲା ସ ବୁ ଖାଉଚନ୍ତି ମାନେ ମୁଁ ଖାଇବି ସେ ଟିକେ ଚ ନୋଉ ନାହାନ୍ତି ଆଉ ଘ
ହୁଁ ଏଠି ଚଗଲା ଆଉ ଛୁଆ ଆଉ ଘର ଲୋକଙ୍କୁ ଦେଖିକି ଟିକେ ଅଧିକା ଚଗଲା ଇଏ ସିଏ ଆଉ ହଁ।
ନା ମୋ ପୁତୁରାଙ୍କଠୁ ପାଞ୍ଚ ବର୍ଷ ଡିଫରେଣ୍ଟ ରେ ହେଇଗଲା ନା। ପାଞ୍ଚ ବର୍ଷ ସେ ପର୍ଯ୍ୟନ୍ତ ଛୋଟ ଛୁଆ କିଏ ଆଉ ନଥିଲେ। ତାପରେ ମୋ ଝିଆରୀଙ୍କଠୁ ସେଏ ହେଇଗଲା। ହଁ ହେଇଗଲା ଯେ ସେ ଆମ ଝିଆରି ବି ଟିକେ ବଡ ହେଇଯାଇ ଥିଲେ ପାଞ୍ଚ ସାତ ବର୍ଷ ଡି ଫେଣେ ତାଙ୍କର ହେଇଗଲା ସିଏ ପୁରା ଅତି ଗେହ୍ଲା। ସମସ୍ତଙ୍କ ସହିତ ଇଏ ଆଉ ସେଇଟା ପାଇଁ ଟି
ଆଜ୍ଞା।
ଏ ବଡ ହେଇଗଲେ ଧୀରେ ଧୀରେ ହେଇଯିବ ଆଉ।
ହଁ ନା ନା ଆମର ଲାଇନ ନାହିଁ ନା ନାହିଁ ତ। ଲାଇନ ବର୍ଷା ହେଲେ ଲାଇନ ଏଇ ଗାଁରେ ଗଲା।
ସେଇଟା ବା ସବୁ ଗାଁରେ
ଇଏ ପୁଣି ଆସୁଛନ୍ତି ବର୍ଷା ହଉଛି ଇଏ ଆମରଠ ଆସେ ପୁଣି ରାଷ୍ଟ ଦେଇଠିକି
ହଁ।
ସେ ପାଇଁ ବର୍ଷାରେ କାହିଁ ଆସୁ ସେତିକି କାଲି ଆସିବ ନା। ମାଝ ଯ ଭ ସେ ସେଟା ମାନଙ୍କର ଝିଅ ସଙ୍କାଣି
ହଁ ବା।
ହୁଁ।
ଆଉ ପୁରସ୍କାର ଟା ମିଳିଲା ନା ନାଇଁ ଦେଇନାହାନ୍ତି।
ନା କାଇଁ ମିଳିନି।
ହଉ ମେଳିନି ଆଉ ମଳିବ। ଆଉ ଦେଖିବା ଦେବେ କେତେବେଳେ ଆଉ। ଆଉ ଥରେ ଖାଲି ଟିକେ ତାଙ୍କୁ ଜଣେଇ ଦେଲେ ଆଉ ହୋଇ ଠିକ୍ ଠିକ ଅଛି ମୁଁ ଆଉ ଟିକେ ସମୟ ପରେ ତମ କଥା ହଉଛି ଆଉ।